ହାଲୋ। ସୁପ୍ରଭାତ ଜୟ ଜଗନ୍ନାଥ।
ହଁ ଜୟ ଜଗନ୍ନାଥ।
କଣ କରୁଚନ୍ତି? ଆପଣ କଣ ଆଜି ଏତେ ସକାଳୁ ଉଠି ଯାଇଚନ୍ ନ୍ତି, ନା ସବୁଦିନ, ଏମିତି ସକାଳୁ ଉଠି ପଡନ୍ତି?
ମୁଁ, ସବୁଦିନେ ସକାଳୁ ଉଠି ପଡେ। ରାତି ଚାରଟାରୁ ମୁଁ ଉଠେ। ପାର୍କ ଯାଏ ଚାଲିଆକୁ। ଦାନ୍ତ ଘଷି, ଲାଟିନ୍ ଯାଇ, ପାର୍କ ଯାଏଁ ଦା। ଯାଏ ପାର୍କରେ ଚାଲିକି ଫୁଲ ଧରିକି ଆସେ। ତା'ପରେ ଘରେ ଗାଧେଇ ପାଧେଇକି ଠାକୁର ପୂଜା କରେ, ତା'ରେ ଜଳିଖିଆ କରେ। ଆଉ ମଣିଷ ନ ଉଠେଇଲେ ପିଲାମାନେ ସବୁ ଟାଇମରେ ଛଅଟା ସୁଧା ସବୁ ଯିବେ। ଟାଇମ୍ ହେଇଯିବ। ମୁଁ ସେଇଥିପାଇଁ ଜଲ୍ଦି ଉଠି ପଡ଼େ। ଏଗାରଟା ବାରଟା ବେଳକୁ ଫୁଣି ଟିକେ ଶୋଇ ପଡ଼େ। ଆଉ ଉଠିକି ଭଜା ଭାଜି ସାଇଲିନି ଶାଗ କରସାଇଲିନି ରୁଟି କରସାଇଲିନି। ଆଉ ଏଇ ବସିଥିଲି ଆପଣ ଫୋନ କଲେ ଆଉ।
ଓହୋ। ଏବେ ତ ମାତ୍ର ଆଠଟା ସମୟ ହେଇଚି ଆଉ ଆପଣ ସକାଳୁ ଏତେ କାମ ସାରଲେଣି। ଭଲ ଭଲ ହୋଉଚି ଆଗ କାଳର ଲୋକମାନେ, ମାନେ ଋଷି ମୁନିଋଷି ମାନେ ସବୁ କୁହନ୍ତି କି ହଉଚି, ଉମ୍ ସକ୍ କାଳୁ ମାନେ ପୁରା ଚାରିଟା ରାତିରୁ ମାନେ ତିନିଟା ଚାରିଟା ରାତିରୁ ଉଠିବା କଥା। ସେଇ ସମୟରେ ଉଠିଲେ ହଉଚି, ଆମ ସୁସ୍ଥ ଦେହ ଆମର ରହିବ। ଆମ ମନ ପ୍ରାଣ ସବୁ ସୁସ୍ଥ ରହିବ ଆମକୁ ଟିକେ ଭଲ ଲାଗିବ ଆପଣ ଭଲ କରନ୍ତି ସବୁଦିନ ଏଇ ସମୟରେ ଉଠିଯାଆନ୍ତି, ଆଉ ପରେ ଶୋଇ ପଡ଼ନ୍ତି। ଆଉ ଆପଣ ଯଦି ଉଠାନ୍ତି ସକାଳୁ ହଉଚି ଆପଣଙ୍କ ଦୁଇ ଝିଅକୁ ମଧ୍ୟ ଡାକି ଦଉନାହାଁନ୍ତି, ସିଏ ବି ଉଠି ପଡିବେ।
ସିଏ ପକା ବଦମାସ୍। ଜମା ଉଠିବେନି, ଡାକି ଡାକି ତାଙ୍କ ଇଚ୍ଛା ହେନେ ଉଠିବେ। ନହନ ନାଇଁ ଉଠିକି ଖାଲି ତାପରେ ତରତର ତରତର ହେବେ ରାଉ ରାଉ କାଉଁ କାଉଁ ହେବେ ମୁଁ ଯେତେ ଡ଼ାକିନେ କଣ? ସେ ସୁ ଶୁଣିବେନି ମୁଁ ଡାକେନି ଏଥିପାଇଁ ସେ ର ଶୁଣୁନାହାନ୍ତି ତ କେତେ ଡାକିବି।
ନାଇଁ, ନାଇଁ, ମତେ ଲାଗୁଚି, ଆପଣ ଯଦି ଆପଣ ଦୁ ଆପଣଙ୍କ ଦୁଇ ଝିଅଙ୍କୁ ପ୍ୟାର୍ ସେ ଡାକିବେ, ଗେଲ୍ହେଇକି ଡାକିବେ, ମାଁ ଆଲୋ, ଧନ ଲୋ କହିକି ଡାକିବେ, ତାହେଲେ ଆପଣଙ୍କ ଦୁଇ ଝିଅ ମାନେ ଜଲ୍ଦି ଜଲ୍ଦି ଉଠି ପଡିବେ।
ସେ ଜମା ଯେତେ ଗଲ୍ହେଇକି ଡାକିନେ କଣ ସେ ଜମା ଉଠିବେନି ଭାରି ବଦମାସ। ସେ ଶୋଇବେ ଶୋଇବେ ରାତି ମାନ ମୋବାଇଲ୍ ଦେଖୁଥିବେ ଆଉ ଭୋରୁ ଭୋରୁ ଶୋଇବେ। କହିବେ, ଆମେ ରାତିରେ ଶୋଇନୁ। ଆଉ ମୋବାଇଲ୍ ତ ଦେଖୁଚି, ଶୋଇବ କେତେବେଳେ? ଆଉ ସେ ଏମିତି କହେ, ଗେଜେ ଗେଜେ ହେନି କଁ ଶୁଣିବେନି କି ଉଠିବେନି ଡାକିକି ଲାଭ କ ତାଙ୍କର ଯେତେବେଳେ ଇଚ୍ଛା ସେତେବେଳେ ଉଠିବେ ଦଶଟା ବଳକୁ ଉଠିକି ଗାଧୁଆ ପାଧୁଆ କରିବେ ଖାଇବେ ପିଇବେ ତାଙ୍କ ଫେରେ ମୋବାଇଲ ଖେଂଚିବେ। ଏଇଆ କରନ୍ତି, ଆଉ କଣ କରିବେ?
ନାଇଁ, ଦେଖନ୍ତୁ, ଆପଣ! ସେଇ ଛୁଆଙ୍କୁ କହୁଚନ୍ତି ଖରାପ୍ ଆଉ ସେଇ ଛୁଆଙ୍କ ଛୁଆ ମାନଙ୍କ ପାଇଁ ହିଁ ସକାଳ ଟାରୁ ଉଠିକି ଏତେ ସବୁ ଜିନିଷ ପତ୍ର ରାନ୍ଧି ସାରିଲେଣି। ଏତେ ସବୁ ଜିନିଷ ତାଙ୍କରି ପାଇଁ ହିଁ କରୁଚନ୍ତି। ଥାକୁରଙ୍କୁ ତାଙ୍କରି ପାଇଁ ହିଁ ଡାକୁଚନ୍ତି ଆପଣ ତ ସବୁ ତାଙ୍କରି ପାଇଁ ହିଁ କରୁଚନ୍ତି ଏଇଟା ହୋଉଚି ମାଆର ମମତା ବୁଝିଲେ।
ହଁ।
ଆଉ ମୁଁ କଣ କୋହୁଥୁଲି କି ଆପଣଙ୍କ ସୁ ଆପଣଙ୍କ ସ୍ଵାମୀ କେତେବେଳେ ଉଠନ୍ତି ସବୁଦିନ?
ସେ ଉଠିକି ଡ୍ୟୁଟି ଯାଇସାଇଲେଣି ସାଢେ ପାଞ୍ଚଟାରୁ।
ଓହୋ ସେ ଆଜି ସକାଳୁ ଏତେ ଜଲଦି ଉଠିକି ଡ୍ୟୁଟି ଯାଇସାଇଲେଣି ସେ ସକାଳୁ ଉଠିକି କଣ କଣ ସବୁ କଲେ ଆଉ ତାପରେ ଡ୍ୟୁଟି ଗଲେ?
ଆଗ ନିତ୍ୟ କର୍ମ ସାରଲେ ଲା ଦାନ୍ତ ଘସିଲେ, ଲାଟିନ୍ ଗଲେ, ଗାଧୋଇଲେ। ଚା ପିଇକି ପଳେଇଲେ ଖାଇନାହାନ୍ତି। ଜଳଖିଆ ନେଇଯାଇଚନ୍ତି ସେଠି ଖାଇବେ ଦିଟା ବେଳକୁ ପଳେଆସିବେ ଘରେ ଭାତ ଖାଇବେ ଆଉ। ଆଉ କହିଲେ ଗଲେ।
ସକାଳର ଖାଇବା ଟା ନେଇଗଲେ ଟିଫିନ ପୂରେଇକି ଆଉ ଆପଣଙ୍କୁ ସେ ଦିଟା ବେଳେ ଆସିଲେ ଘରେ ଗାଧୁଆ ବେଳ ର ଖାଇବାଟା ଖାଇବେ ନା କଣ।
ହଁ ଆ ଗାଧୁଆବେଳେ ତ ପଳେଇ ଆସିବେ ଦିଟା ବେଳକୁ ଆଉ ଖାଇବେ ଘରେ କାହିଁକି ନେବେ ସକାଳ ଜଳଖିଆଟା ଭୋରୁ ଇଚ୍ଛା ହବନି ତ ଖାଇଆକୁ ସେଇଥିପାଇଁ ସେ ଖାଇଲେନି ନେଇଗଲେ ନଅଟା ଦଶଟା ବେଳକୁ ଖାଇଦେବେ ଆଉ।
ହଁ ଭଲ କରିଛନ୍ତି ଆପଣ ଦେଇଦେଇଛନ୍ତି। ହେଲେ ମୋର ଗୋଟେ କଥା ଆପଣଙ୍କୁ ପଚାରିବାର ଥିଲା କି ଆପଣ ଆଜି ତାଙ୍କୁ କୋଉ ଟିଫିନରେ ଦେଇଛନ୍ତି? କାହିଁକି ନା ଆପଣ ଯେଉ ନୂଆ ଟିଫନ୍ ଟା ସେଦିନ ମାର୍କେଟରୁ କିଣିକି ଆଣି ଥିଲେ ଦୁଇଶହ ଟଙ୍କା ଦେଇକି ସେ ଟିଫିିନ ଟା ତ ଘରେ ଅଛି। ଆପଣ କୋଉ ଟିଫିନରେ ଦେଇଛନ୍ତି ସେଇ ବଡ ଟିଫିନ ରେ।
ନା ଆଉ ଗୋଟେ ଛୋଟ ଟିଫିନ୍ ଜଳଖିଆ ନେଇକି ଗଲେ ଆଉ ବଡ ଟିଫନ୍ କାଇ ଦେବି ଭା ଭାତ ନେଇଥିଲେ ବଡ ଟିଫିନ ଟେ ଡ୍ୟୁଟି ସି ସିଫ୍ଟ ହେଇଯିବ ଦିଟା ରୁ ରାତି ଦଶଟା। ସେଥିରେ ମୁଁ ଭାତ ଦେବି ମାନେ ରାତି ଦଶଟା ରୁ ଛଅଟା ହେଇଯିବ। ସେତେବେଳ ସେଇଟାରୁ ଦେଇଦେବି ସେ ରା ଖାଇଦେବେ କି ଦିଇଟା ତିନିଟା ବେଳେ ଖାଇଦେବେ। ଆଉ ଇତ ଜଳ ଦିଟା ବେଳକୁ ଆସିବେ ଜଳଖିଆ ଟିକେ ନେବେ ମୁଁ ବଡ ଟିପିନ କାହିଁ ଦେବି ସେ ସେଇ ଛୋଟ ଟିଫିନ୍ ରେ ଦେଇଦେଇଚି ଛୋଟିଆ ଟିପିନ୍ ରେ।
ଓହୋ ଭଲ କରିଛନ୍ତି। ଆପଣ ତାଙ୍କୁ ଜଳଖିଆରେ କଣ ଦେଇଛନ୍ତି?
ଭଜା ଦେଇଛି ପିଠା ଦେଇଛି ଆଉ କଣ ଦେବି ଏତେ ସକାଳେ ଆଉ କରିପାଇଲେ ତ ହବ। ଜଳଖିଆ ଖାଇବେ ତ ଆଉ ଭଜା ଟିକେ ଦେଇ ଦେଇଛି ଆଉ।
ନାଇଁ ନାଇଁ କିଛି ଅସୁବିଧା ନାହିଁ ସକାଳୁ ସକାଳୁ ତ ଭଜା ଆଉ ଆ ପିଠା ଦେଇଛନ୍ତି ସେତିକି ବଡ କଥା ଆପଣ ଆଜି ସକାଳୁ ଉଠିକି ହିଁ ଭଜା କରିଥିଲେ ନା କାଲି ରାତିରେ ଭଜା ଥିଲା।
ନା ଆଜି ସକାଳୁ କରିକି ଦେଲି ନାଉ କାଲି ରାତିରେ ଭ ସେ ଗନ୍ଧିଆ ହେଇଯିବ ଖାଇଲାବେଳେକୁ ନଅଟା ଦଶଟା ବେଳକୁ ଖାଇବେନି ବିଗିଡ଼ିବେ।
ଓହୋ ଆଜି ସକାଳୁ ଉଠିକି ଆପଣ ଭଜା ବି କରିଦେଲେ ଆଜି ଆପଣ କୋଉ ଭଳିଆ ଭଜା କରିଥିଲେ କଣ ସବୁ ପକେଇଥିଲେ।
କାଙ୍କଡ ଝୁଡ଼ଙ୍ଗ ଛୁଇଁ ଆଳୁ ପୋଟଳ କୁଣ୍ଡୁରି ମିଶେଇକି ଭାଜି ଦେଇଥିଲି। ମିସ୍ ତକାରି ମିସ୍ ଭଜା କରିଦେଲିି ନେଇକି ଯାଇଛନ୍ତି।
ଓହୋ କାଙ୍କଡ କିଏ ଆପଣଙ୍କ ସ୍ଵାମୀ ଆଣିଥିଲେ ନା ଆପଣଙ୍କ ପୁଅ ଆଣିଥିଲେ।
ହଁ ପୁଅ ଆଣିଥିଲା।
ଓହୋ ତାହେଲେ ଏମିତି ନା ଆପଣଙ୍କ ପୁଅ ସବୁ ପ୍ରକାରର ପରିବା ପତ୍ର ଆଣିକି ଆପଣଙ୍କ ପରିବାରର ସମସ୍ତ ସଦସ୍ୟମାନଙ୍କୁ ଖୁଆଉଛନ୍ତି ଯାହା ହଉ ସବୁ ପରିବା ପତ୍ର ଖାଇବା ଦ୍ଵାରା ଆମର ଦେହ ଆଉ ମନ ଆଉ ସ୍ୱାସ୍ଥ୍ୟ ଭଲ ରୁହେ।
ତୋ ପରିବା ତ ଛୁଆ ଖାଉନାହାନ୍ତି ଆଉ କଣ କରିବ। ସେ କଛନ୍ତି ହେଲେ ଆଳୁ ଭଜା ଖାଇବୁ ସସରୁ। ଫୁଲକୋବି ତ ମସଲା ଦିଆ ଖାଇ ମଟର ତରକାରୀ ଖାଇନୀ। ବଡି ଖାଇବୁ ପୋଖରୀ ଖାଇବୁ। ଖାଇ ଆଉଛ ପୋକୋଡ଼ି ମିସେଇକି ଖାଇବୁ। ଇଏ ବାଇଗଣ ଖାଇବେନି। ବାଇଗଣ ଅଲଗା ପରିବା ପତ୍ର ସେ ଖାଇବେନି ଶାଗ ମାଗ ନା ସେ ଖାଲି ଶୁଖିଲା ଭଜା ଘିଅ ମାରି ଖାଇଦବୁ ନହେଲେ, ଆଳୁ ଶୁଖୁ ଶୁଖିଲା ଭଜା ହେଇଥିବ, ନହେଲେ ଆଳୁ ବ ଧଳା ହେଇଥିବ। ଏ ସବୁ ତାଙ୍କର ଭଲ।
ଆପଣଙ୍କୁ ତ ଜଣାଅଛି ଆପଣଙ୍କ ଛୁଆ ମାନେ ହଉଛି ଖାଆନ୍ତିନି ବାଇଗଣ। ତାହାଲେ ଆପଣ ସେଦିନ ଏଇ ଦୁଇ ଦିନି ତଳେ ବାଇଗଣରେ କଣ ପାଇଁ ପକୁଡ଼ିଛାଣିଥିଲେ ଆପଣ ଆଳୁରେ ବି କରିପାରିଥାନ୍ତେ ମୁଁ ଠିକ କହିଲି ନା।
ସିଏ ଛୁଆ ସବୁବେଳେ କହୁଚିନା ଆମେ ଚାଲ ଆଜି ଖାଇବୁ। ମୁଁ ଗଲିି ଆଉ ବାପ ପୁଅ ତ ବାଇଗଣ ଖାଇବେ ମୁଁ ବେସନ ଛାଣିଦେବେ ସେ ଖାଇବି ଖାଇନି ଖାଇବେ ନହେ ନାଇଁ। ମୁଁ କହିଲି ଫେରେ ଆଳୁ କରିବି ନା ଆଉ କେତେ ଲୋକ ଙ୍କ ର କରିବି। ଆଉ ମନକୁ ଖାଇବେ ଏଇୟା ଖାଇଲେନି ଆଉ ନ ଖାଇଲେ ନାଇ ଆଉ କଣ କର
ଓ ଆଚ୍ଛା ଆଚ୍ଛା ଆପଣ ସେମିତି କରିବାର ଥିଲା। ଆପଣ ଏମିତି କରିଥିଲେ ବି ଭଲ ହେଇଥାନ୍ତା ଆପଣଙ୍କ ଛୁଆ ମାନେ ଖୁସି ହେଇଥାନ୍ତେ। ଆଉ କିଛି ନଥିଲେ ବି। ସେଇ ଇ ଆଳୁ ମାନେ ଛଣାକୁ ନେଇକି ଖାଇ ଦେଇଥାନ୍ତେ ଆପଣ ଏଥର ଯେତେବେଳେ ଆ ବାଇଗଣ ଛଣା କରିବେ କିମ୍ବା କଲରା ଛଣା କରିବେ। ଖାଲି ସେଇଗୁଡାକ କରିବେନି ତା ସହିତ ଟିକେ। ଆଳୁ ପକେଇ କି ଦେବେ ଆଳୁ ପକେଇଲେ ଆପଣଙ୍କ ଛୁଆମାନେ ଭଲରେ ଖାଇବେ ଆପଣଙ୍କୁ କଣ ଏତିକି ଜଣା ନାହିଁ?
ହୁଁ, ନହେଲେ, କଲରା ଖାଇନେ କଣ ଦେହକୁ ଉପକାର ନାଇଁ? ସେ କହୁଚନ୍ତି ଆମେ କଲରା ଖାଇମୁନୁ। ଶାଗ ଖାଇବୁନୁ। ଏ ସବୁ ଜିନିଷ ପୁଷ୍ଟିକର ଖାଦ୍ୟ। ସେ କହୁଚନ୍ତି ଖାଲି ବେସନରେ ଛାଣି ଦେ ଖାଇମି, ଆଳୁଟା ସବୁବେଳେ ଖାଇବା ଭଲ? ଆଉ ପରିବାପତ୍ର ଖାଇବେନି। ବାଇଗଣ, କୁନ୍ଦୁରୀ ଖାଇବେନି ଭଲ ସେ ଖାଇବେନି ବିମ୍ ଛୁଇଁ ଖାଇବେନି। ଜହ୍ନି ଖାଇବେନି। ଆଉ କଣ ଆଉ ଖାଇବେ ଯେ ଦବ। ଖାଲି ଛଣାଛଣି ଖାଇବେ।
ଦେଖନ୍ତୁ ଆପଣ ଆପଣଙ୍କର ଛୁଆମାନଙ୍କୁ ତାହେଲେ ଭଲରେ ବୁଝାନ୍ତୁ। ସବୁଜ ପନିପରିବା ଆଉ ଫଳମୂଳ ଖାଇଲେ ସେଟା ଦେହ ପାଇଁ କେତେ ଭଲ। ସେଟା ଖାଇଲେ ମାନେ ଆମକୁ ରୋଗ ଆଉ ହେବ ନାହିଁ। ସେଟା ଖାଇଲେ ଆମର ମନ ପ୍ରାଣ ସବୁ ସୁସ୍ଥ ରହିବ। ଆମ ଦେ ଦେହ ମଧ୍ୟ ସ ସୁସ୍ଥ ରହିବ। ତ ଆପଣ ଆପଣଙ୍କ ଛୁଆ ପିଲାଙ୍କୁ ବୁଝାନ୍ତୁ। କି ସେଇଟା ଖାଇବା ଭଲ। ଆଉ ଆପଣ ବି ନିଜେ ବାଇଗଣ ଖାଇବାକୁ ଚେଷ୍ଟା କରନ୍ତୁ। ଆଉ ନିଜେ ତ ଆପଣ ବାଇଗଣ ଖାଉନାହାନ୍ତି। ଆପଣଙ୍କ ଛୁଆ ପିଲାକୁ ତାହେଲେ କେମିତି ଦଉଚନ୍ତି ବାଇଗଣ?
ମୁଁ ତ ଏଣିକି ଖାଇଲିଣୀ ଟିକେ ଟିକେ ଖାଇଲିଣୀ ବାଇଗଣ ଆଉ ଜେ ଛୁଆ ଖାଉନାହାନ୍ତି ଟିକେ ଟିକେ ଖାଇତେ ଖାଇତେ ଅଭ୍ୟାସ ହେଇଯିବ ନା, ଏ ଟୋଟାଲ କହୁଚିନ୍ତି ଆମେ ଖାଇବୁନୁ, ମୁଁ ତ ଆହୁରି ବେଳେବେଳେ ଖାଉଚି ଅଭ୍ୟାସ ହେଇଗଲାଣି ଟିକେ ଟିକେ ଖାଇବାରେ।
ମୁଁ ତ ଜାଣିବାକୁ ପାଇଥିଲି କି ଆପଣଙ୍କ ସାନ ଝିଅଙ୍କ ଠାରୁ କି ଆପଣ ହଉଚି ସେ ଯୋଉ ବାଇଗଣ ଉଁ ବାଇଗଣ ଯେତେବେଳେ ଛାଣନ୍ତି ବାଇଗଣର ଉପରଟା ମାନେ ସେଇ ଯୋଉ ବେସନଟା ଥାଏ ଉପର ଚମଡା ଭଳିଆ ସେଇଟାକୁ ଆପଣଙ୍କର ସାନ ଝିଅ ଆଉ ବଡ ଝିଅ କାଢିକି। ବାଇଗଣଟିକୁ ରଖିଦିଅନ୍ତି ମାନେ ସେଇ ଉପର ଚମ ତଳ ଚର୍ମକୁ ଖାଇ ଦେଇକି। ଆଉ ବାଇଗଣ ଟାକୁ ରଖି ଦିଅନ୍ତି ଆଉ ସେଇ ବାଇଗଣ ଟା ଆପଣ। ନହେଲେ ଆପଣଙ୍କ ସ୍ଵାମୀ ନହେଲେ ଆପଣଙ୍କ ବଡ ପୁଅ ଖାଆନ୍ତି ଏଇଟା ମୁଁ ସତ କହିଲି।
ହଁ ସେ ଆସିବେ ଉପୁରୁ ଖାଲି ଖାଇଦେବେ। ଆଉ ଖାଇବେନି ବାଇଗଣ କମ୍ ବଦମାସୀ ନା ସେ ଛୁଆ। ଆକୁ ପାରିବନି ଯେତେ କହିଲେ କଣ ସେ ଶୁଣିବେନି। କଥା ମାନି ବେନି।
ଶୁଣନ୍ତୁ ଆପଣଙ୍କର। ଆପଣଙ୍କର ଭାଗ୍ୟ ଆପଣଙ୍କୁ ଏମିତି ଦୁଇଟା ଲକ୍ଷ୍ମୀ ଭଳିଆ।
ହଁ ହଁ କାହିଁ କହୁଛ।
ହଁ ମୁଁ ଠିକ କହିଲି ନା ଆପଣଙ୍କୁ ସତରେ ବହୁତ ଭାଗ୍ୟବାନ। ଆପଣଙ୍କୁ ଦିଟା ଝୁଅ ମିଳିଛି।
କାମ କାମ ସବୁ ହାତରୁ ଛଡେଇ ନଉଚନ୍ତି। ଏଇ ସକାଳୁ ଉଠିକି ଲୁଗାପଟା ସବୁ ଶୁଖେଇ ଦଉଚନ୍ତି। ଠାକୁର ପୂଜା କରିଦଉଛନ୍ତି ଘର ଓଳେଇ ଦଉଛନ୍ତି ଖାଇବା ବାପ ଭାଇ ଖାଇବା ବାଢ଼ି ଦଉଛନ୍ତି। କମ ଭାଗ୍ୟବାନ ନା
ତାହେଲେ ଏବେ ମୁଁ ରଖୁଛି। ଆପଣ ଯାଆନ୍ତୁ ଆଉ ଦଶ ମିନିଟ୍ ପରେ ଆମେ ଆପଣଙ୍କ ସହିତ କ
ହଁ ହଉ ରଖ।